ହେ
ହ୍ୟାଲୋ, ହଁ ସୁଗା ଯାଉଚି ତ ହଁ ନମସ୍କାର, ହଁ, ହଁ, ହଁ।
କଣ କରୁଛନ୍ତି?
ଆଉ ହଁ ଏ ବସିଥିଲି ଚାହା ଟିକି ପିଇକିରି ବସିଚି ଆଉ। ଖାଇନି, ଚାହା ଟିକେ ଆମ ଘରକୁ ଟି ଝିଅଟିଏ ଆସେ ତ କାମ କରେ, ଆଉ ସିଏ ଚାହା ଟିକେ ବି କରିକିଦିଏ, ଜଳଖିଆ ଫଳଖିଆ ଆ, କେତେବେଳେ କେମିତି କରିଦିଏ। ଆଉ କରି ସେ ଜଳଖିଆ ଯାଇଚି ଚାହା ଟିକେ ଦେଲା ଚା ଟିକିଏ ପିଇଚି, ଠାକୁର ପୂଜା ସରିଲେ ଚା ଟିକିଏ ପିଇିକିରି ବସିଚି ଆଉ।
ଓ ହଁ, ହଁ ଆଉ ଆପଣ ରଥଯାତ୍ରା ଏ ବର୍ଷ ଷ ଦେଖିବାକୁ ଯିବେ?
ହଁ ମୁଁ ଭାବିଚି ତ ଯିବୁ ବୋଲି ହେଲେ ଯୋଉ ରଥଯାତ୍ରା ରେ ଯୋଉ ଗହଳି ହଉଛି ତା ସହିତ ଭିଡ଼। ଏବେ ତ ସାଧାରଣ ଠାକୁରଙ୍କୁ ତ ଜଗନ୍ନାଥ ମନ୍ଦିରରେ ରେ ଆମେ ଦେଖିପାରୁନୁ। ଆଉ ରଥରେ କୋଉ ରେଟ୍ ରେ ଭିଡ଼ ହବ ସେଥିରେ ଯିବା ପାଇଁ ଟିକେ ଡର ବି ଲାଗୁଛି, ତଥାପି ଚେଷ୍ଟା କରିବୁ ଯିବୁ ବୋଲି।
ଆପଣ ମ୍ୟାଡ଼ାମ୍ କେବେ ମାନେ ଏଇ ରଥଯାତ୍ରା କୁ ଠାକୁରଙ୍କୁ କେବେ ଛୁଇଁଛନ୍ତି କି ପାଖରୁ କେବେ ଦେଖିଛନ୍ତି?
ହଁ, ହଁ ଦେ ଠାକୁରଙ୍କୁ ଦେଖିଛି କଣ ତାଙ୍କ ଠାକୁରଙ୍କ ଭିତୁରୁ ତାଙ୍କର ରତ୍ନସିଂହାସନ ଚାରିକଟ ଚାରିକଡ ଯାକ ବୁଲିଚି ବି। ତାଙ୍କର ଯୋଉ ରତ୍ନସିଂହାସନ ହଁ,
ମୁଁ ମୋ ମାମା ହେଙ୍କାଠୁ ମୁଁ ଶୁଣୁଥିଲି ସେ ଯେତେବେଳେ ଫାଷ୍ଟ ଫାଷ୍ଟ ତାଙ୍କର ମାନେ ମ୍ୟାରେଜ୍ ହେଇଥିଲା ମାମା ହେଙ୍କା ଯେତେବେଳେ ଯାଇଥିଲେ ଏଇ ରଥଯାତ୍ରାକୁୁ ମାମା କହୁଥିଲେ କହିଲେ ସେ ସେଇ ଟାଇମ୍ ରେ ମୁଁ ଛୁଇଁ ପାରୁଥିଲି ମାନେ ମୁଁ ଏଇଟା ପନ୍ଦର ବର୍ଷ କୋଡିଏ ବର୍ଷ କଥା ମାନେ ପନ୍ଦର ଷୋହଳ ବର୍ଷ
ତଳର କଥା କହୁଚ, ହଁ ରଥ ଉପରକୁ ଚଢ଼ିକିରି ସେତେବେଳେ ପଣ୍ଡାମାନଙ୍କୁ ସହିତ ସମ୍ପର୍କ ଥାଏ କିମ୍ବା ବି ଚିହ୍ନା ପରିଚୟରେ ବି ହଁ, ରଥକୁ ଚଢ଼ି ଜଗନ୍ନାଥଙ୍କୁ ଛୁଇଁ ପାରୁଥିଲୁ।
ଚିହ୍ନା କିଛି ନଥିଲା ମାନେ ରଥଯାତ୍ରା ଟାଇମ୍ ରେ ଯାଇ ଥିଲେ ମାମା ହେଙ୍କା ତ ସେମାନେ ଛୁଇଁ ପାରିଥିଲେ ବି ଠା ଠାକୁରଙ୍କୁ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ସମସ୍ତିଙ୍କି ଛୁଇଁ ପାରିଥିଲେ, ଛୁଇଁ ପାରିଥିଲେ। ର ରଥ ବି ଭିଡି ଥିଲେ କିନ୍ତୁ ଏବେ ସେଇ ତ ଏବେ ଉଁ, ମାନେ କୋଡିଏ ପନ୍ଦର ବର୍ଷ ତଳର ହୋ ମାନେ ଯେତିକି ଛୁଇଁ ପାରୁଥିଲେ, ଭିଡି ପାରୁଥିଲେ, ଏବେ ସେଇଟା ପୁରା ଟୋଟାଲି ଆଉ ନାହିଁ।
ନାହିଁ ତ ଆଉ ତେଣୁ ଏବେ ବି ରଥଟ ଏବେ ମୁଁ ଯାଇଥିଲି ଯୋଉ ଉଁ, ଉଁ, ପ୍ରଥମ ରଜ ଦିନ ଯାଇଥିଲି ଯେ ରଥ ଗଢ଼ା ହଉଚି, ଚାରିକଡ ଯାକ ତ ପାନେ ପାଖାପାଖି ଚାରି ହାତ ଦୂରତାରେ ଗୋ- ବାଉଣ୍ଡ୍ରି ବୁଲିଯାଇଛି। ମାନେ ରଥ ଗଢ଼ା ହଉଛି ମଧ୍ୟ ବି ତୋମେ ଛୁଇଁ ପାରିବନି। ଆଉ ତ ଠାକୁର ବସିଲେ ତ ସିଏ ତ ଅଲଗା କଥା। ଏବେ ବହୁତୁ ତାପ ସେଇଟା ନ ହବାର କାରଣ କଣ ଜାଣିଚନି ନା ଏବେ ଠାକୁର ଆଗରୁ ଲୋକମାନଙ୍କର ଗାଡ଼ି ଘୋଡ଼ାର ବେଶୀ ନଥିଲା, ଏବେ ତ ସମସ୍ତଙ୍କ ଘରେ ଗାଡ଼ିିରେ।
କହିବାକୁ ଗଲେ ଦୁଇ ଚକିଆ ଯାନ ମିନିମମ୍ ଅତି ନିମ୍ନସ୍ତର ଲୋକଟିଏ ବି ତାର ଦୁଇ ଚକିଆ ଯାନ ଖଣ୍ଡେ ରହୁ ଆଉ ତ ମଝି ମଝିଆ ସମସ୍ତଙ୍କ ଘରେ ଘରେ ଚାରି ଚକିଆ ଯାନ ହେଲା। ଭାଇ ଗାଡ଼ିରେ ଗଲେ ତ ସ ପରିବାର ସମସ୍ତେ ବାହାରିଲେ ସେଇଟା ଗୋଟିଏ। ଆଉ ସହିତ ଆଗରୁ ଟ୍ରେନ ର ସୁବିଧା ନଥିଲା। ବସର ଏତେ ମାନେ ଏତେ ଟ୍ରେନ୍ ଆସୁନ ଥିଲା ବସ ଏତେ ଆସୁନଥିଲା, ଯାହା ଫଳରେ କି କି ଲୋକମାନେ ବାହାର ଲୋକ, ଯିଏକି ଆମର ଓଡ଼ିଶା ବାହାରର ଲୋକମାନେ ବି ଏତେ ଆସୁନଥିଲେ, କିନ୍ତୁ ଏବେ ତା ସହିତ ବି ପଇସାର ବି ଲୋକମାନଙ୍କ ପାଖରେ ଆଗ ଅପେକ୍ଷା ଏବେ ସମସ୍ତଙ୍କ ପାଖରେ ପଇସା ଅଛି। ତେଣୁ ସମୟ ବି ସବୁ ମେସିନ୍ ଦ୍ଵାରା କାମ କାମ କରିବା ଫଳରେ ଲୋକଙ୍କର ସମୟ ବହୁତ ମିଳିଲା। ମିଳିଲା ପରେ କୋଉଠିକି ଯିବା, ଚାଲ ଯିବା ଜଗନ୍ନାଥ
ଜଗନ୍ନାଥ ମନ୍ଦିର ଆଜ୍ଞା, ତାପରେ ସେଇଠି ଗଲେ ପୁରା ମାନେ ମ୍ୟାଡାମ ଗୋଟେ ଖୁସି ଏତେ ଖୁସି ଲାଗେ ଯେ ମାନେ ଆଖିରୁ ଆପେ ଆପେ ଲୁହ ବି ଆସେରି, ଖୁସି ବି ଲାଗେ, ହୁଁ।
ବଡ଼ଦାଣ୍ଡରେ ଟିକେ ପାଦ ପକେଇଲି ମୁଁ।
ଛୋଟ ହୁଅନ୍ତୁ କି ବୟସ୍କର ଲୋକ ହୁଅନ୍ତୁ କି ଯେତିକି ଲୋକ ହୁଅନ୍ତୁ ସେମାନଙ୍କର ମାନେ ଗୋଟେ ଠା ଠାକୁରଙ୍କ ପାଖକୁ ଗଲା ପରେ ଗୋଟେ ମାନେ ଅଲଗା ପ୍ରକାର ମାନେ ଗୋଟେ କେମିତି ଗୋଟେ ଫିଲିଂସ ଆସେ ଭାରି, ହଁ। ଆମେ ଭାବିବା, ଆମେ ଛୋଟ ପିଲା କମ ବୟସ କିନ୍ତୁ ଆମର ବିଷେଷ ସେ ମାନେ ଭାବନା ଟା ଆସେ ନା ଭଗବାନଙ୍କ ଉପରେ ମାନେ କେମିତି ଗୋଟେ ଅଲଗା ପ୍ରକାର ଭାବନା ଆସେ।
ଅଲଗା ପ୍ର ପ୍ରକାର ଗୋଟେ ସିଂହରଣ ଆସିବ ବଡ଼ ଦାଣ୍ଡରେ ପାଦ ଦେଲେ।
ଆଜ୍ଞା ଆଜ୍ଞା।
ସେ ହଁ ତା ସହିତ ଏବେ ଟିକେ ପୁରା ବଡ଼ ଦାଣ୍ଡକୁ ଯେଉଁ ଚାରି କଡ଼ ଯାକ ଦୋକାନ ବଜାର ଗୁଡ଼ା ଟିକେ ଉଠେଇ ଆଠେଇ ଦେଇଛନ୍ତି। ଯାହା ପ୍ରତି ଆଉ ଟିକେ ଓଷାରିଆ ଲାଗୁଛି, କମ୍ଫର୍ଟ ବି ଲାଗୁଛି। ଆଗରୁ ଟିକେ ଦୋକାନ ଫୋକାନ ଯୋଉ ବିକ୍ରି ବିକା କିଣା ଜୋର ହଉ ଥିଲା ଦୁଇ ସାଇଡ ରେ ଲୋକ ସବୁ ଦୋକାନ ଖୋଲିକି ପସରା ମେଲେଇକିରି ବସିଥାନ୍ତି ଯାହାଫଳରେ କି କଂଜୁଷ୍ଟ୍ଡ ଲାଗେ ସେଇଟା ବଡ଼ ଦାଣ୍ଡ ଯେ ସେତେବେଳେ ରଥ ଟଣା ବେଳକୁ ସେ ସବୁ ଜିନିଷ ଗୁଡାକ ଉଠି ଯାଉଥିଲା, କିନ୍ତୁ ଏବେ କଣ ହଉ ଥିଲା ଏବେ ସରକାରମାନେ ସେଇ ସୁବିଧା ସମସ୍ତଙ୍କୁ ଉଠେଇ ଦେଇଛନ୍ତି, ଯାହାଫଳରେ କି କି କୁଚିତ୍ କେତେ କାଁ ଭାଁ କେତୋଟି ଦୋକାନ ରହିଛି। ଆଉ ଏତେ ଗହଳି ନାହିଁ। ହେଲେ ଗହଳି ନଥାଇ ମଧ୍ୟ ବି ଏତେ ଜୋର ପ୍ରବଳ ଭିଡ଼ ପହିଲି ରଜଦିନ ବଡ଼ ଦାଣ୍ଡରେ ଯୋଉଠି ରଥ ଗଢା ହେଉଛି ସେଉଠୁ ଧାଡି। ଏତେ ଜୋର ପ୍ରବଳ ଗରମ ଆମେ ଅବଶ୍ୟ ସନ୍ଧ୍ୟା ବେଳେ ପାଖାପାଖି ଦଶ ଦଶଟା ଏଗାରଟା ବେଳେ ଗଲୁ, ଏ ମାନେ ଯୋଉ ଗଠିଏ ପ୍ରବେଶ ପଥ୍ରରେ ବି ଲୋକ ଭିଡ଼, ଆଉ ତେଣୁ ଏଗାର ତା ରାତି ଏଗାରଟା ଯଦି ଆମେ ଯିବୁ ତାହେଲେ ଠାକୁରଙ୍କ ପାଖରେ ପହଞ୍ଚିଲାକୁ ଦିନ ରାତି ଗୋଟା କି ଦୁଇଟା ହେବ। ସେତେବେଳୁ ଠାକୁର ବି ପହଡ଼ ହେଇପାରେ ତେଣୁ ଆମେ ଆଉ ଚିନ୍ତା କଲୁ ନାହିଁ। ତା ଭିତରେ ପଶିବୁନୁ। ପଶିଲା ମାତେ ବାହରିବି ହବନି ଥରେ ଭିତରକୁ ପଶିଗଲେ ବାହାରିବାଟି ବି କଷ୍ଟ।
ଆଜ୍ଞା ଆଜ୍ଞା।
ତପାବନ ଦର୍ଶନ କରିକି ଫେରିଲୁ ଆଉ।
ତାପରେ ମ୍ୟାଡାମ କଣ କହିଲେ ମାନେ ଏବେ ଏଁ ଯୋଉ ପୁରୀ ମାନେ କରିଚି ତ ଭଲ ସଂସ୍ଥା ଗୋଟେ କରିଚି ମାନେ ଯୋଉ ଯିବା ଆସିବା ପାଇଁକା। କିନ୍ତୁ ଭିତରେ ଯୋଉ ଗହଳି ଟା ହଉଚି ଭଗବାନଙ୍କୁ ଟୋଟାଲି ଦେଖି ହଉନି।
ଦେଖି ହଉନି ଯିଏ ଟିକେ ଡେଙ୍ଗା ଲୋକ ସିଏ ଟିକ୍- ଟିକେ ଯାହା ହେଲେ ଯେମିତି ଟିକେ ଦେଖି ପାରୁଚନ୍ତିି। ଟିକେ ନିଚା ଲୋକ ଆଉ ସିଏ ଜମା ଟୋଟାଲ୍ ହଁ -
ତାପରେ ଆମର ଯଦି ଆମେ ମାନେ ପଚାଶ ଜଣଙ୍କୁ ମାନେ ତାଙ୍କର ହଁ ଅବଶ୍ୟ ସେମାନେ କଣ କରିବେ ଲକ୍ଷେ ଲକ୍ଷେ ଭ ତ ଆସୁସନ୍ତି ନା ତ ସେମାନଙ୍କ ହଁ ସେବି କଁ କରିବେ ତାପରେ ଯଦି ଏମିତି ବି ଟିକେ ହଅନ୍ତା। ଯେ ନାଇଁ ପଚାଶ ଜଣ ଯିବେ ପୁରା ସାଙ୍ଗେ ସାଙ୍ଗେ ମାନେ କେହି ଠିଆ ହୁଅନ୍ତେନି। ଲାଇନ୍ ଅନୁସାରେ ଯିବେ ଲାଇନ୍ ଅନୁସାରେ ଦେଖିଦେଇକି ସାଙ୍ଗେ ସାଙ୍ଗେ ମାନେ ଗେଟ୍ ବାଡ଼ ଲାଗିଯାଆନ୍ତା ତ ଲାଇନ୍ ଅନୁସାରେ ଯାଆନ୍ତେ ଦେଖ୍ ଦେଖି ଦେଇକି ସାଙ୍ଗେ ସାଙ୍ଗେ ସବୁ ବାହାରି ଯାଆନ୍ତେ, କେହି ବି ଭିତରେ ରହନ୍ତେନି ଏମିତି ପୁରା ଲାଇନ୍ ଅନୁ ସା ଥରେ ଗଲେ ବି ଲୋକ ବି ଏତେ ମାନେ ଜାମ୍ ହୁଅନ୍ତିନି।
କରୁଛନି କରୁଚନ୍ତି କୋଉଠି କହିଲ ଯୋଉଠି ଆମ ହଁ ଆମର ଆମର ଯୋଉ କୋଉଠି କହିଲ ସାତ ପାହାଚ ପାଖରେ କିିନି ଇଏ କରୁଚନ୍ତି।
ଆଜ୍ଞା ଆଜ୍ଞା। ଯେ ମ୍ୟାଡାମ, ମୁଁ କହିବା କଥା ଏବେ ଯଦି ଭିତରେ ବି ଆମର ସେମିତି ଟିକେ କିଛି ହୁଅନ୍ତା, ତାହେଲେ ଆମେ ଭଲରେ ଟିକେ ଦେଖି- ଖି ପାରନ୍ତେ।
ହଁ ହଁ ହଁ।
ଟୋଟାଲି ବି ଆମେ ଭଲରେ ଠାକୁରଙ୍କୁ ଠିକ ସେ ଦେଖିପାରୁଛେ? ଖାଲି ଠେଲା ପେଲା ତାପରେ ବହୁତ୍ ଲୋକଙ୍କର ମାନେ ନିଃଶ୍ଵାସ ବନ୍ଦ ହେଇଯିବାରୁ ତାଙ୍କୁ ହଁ- ତାଙ୍କର ବି ଯାହାର ସ୍ବାସ୍ଥ ମାନେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବ ସେମାନେ ବି- ଟିକେ କହିବେ ଆମେ ଜଗା ଦର୍ଶନ କରିବାକୁ ଯିବୁ, ତ ସେମାନେ ବି ସେ ଭିତରେ ମୂର୍ଚ୍ଛା ହେଇକି ବି ପଡ଼ି ଯାଉଛନ୍ତି।
ହଁ।
ତ ସେଥିପାଇଁକା ଯଦି ଆଉ ଟିକେ ଲୋକ କମ୍ ରୁହନ୍ତେ ମାନେ କଣ କହିଲେ ଲୋକ୍ କ ଆପ୍ ସେମାନେ ବି ଆଉ କଣ କରିବେ ସେମାନଙ୍କ ପଁ ସେମାନଙ୍କ ଜାଗାରେ ବି ସେମାନେ ଠିକ ଅଛନ୍ତି। କିନ୍ତୁ ଆଉ ଟିକେ ଯଦି କମ୍ ମାନେ ସାଙ୍ଗ୍ କେହି ବି ଠିଆ ହୁଅନ୍ତେନି। ବାସ୍ ସମସ୍ତେ ଖାଲି ଯାଆନ୍ତେ। ମାନେ ଦେଖି ଦେଖି ଯାଆନ୍ତେ।
ଆସନ୍ତୁ ସେଇଟା ତ ହଁ ଲୋକ ତ କହିବେ ତ ଠାକୁରଙ୍କୁ ଦେଖିଲା ମାନେ ପାଞ୍ଚ ମିନିଟ୍ ଟିକେ ଠିଆ ହେବେ। ଦାତା ଚିନ୍ତା କରିବେ ନା ହଁ ହୁଁ ହୁଁ ହୁଁ।
ତାପରେ ତାଙ୍କ ମାନଙ୍କର ବି କି ଭୁଲ ରହୁନି ଏଥିପାଇଁ ଯଦ୍ ଆମେ ଭିତରକୁ ପଚାଶ୍ ଯାଇଛେ। ସେ ଆଉ ପଚାଶ୍ ବି ବେଳେ ବେଳେ ଛାଡି ଦଉଛନ୍ତି। ତ ସେଥିପାଇଁ ବି ଲୋକମାନେ ବହୁତ ଠେଲାପେଲା ହେଇକି କୁଦା ଦଳା ପୁରା ହେଇଯାଉଛନ୍ତି। ବହୁତ ଜୋର କୁଦା ଦଳା ହେଇଯାଉଛନ୍ତି ତାପରେ କୋଉଠି ବୁଢୀ ଲୋକ କି ଛୋଟ୍ ଛୋଟ ପିଲା ନେଇକି ଯିବା ପାଇଁ ବି ଡର ଲାଗୁଛି।
ହଁ ହଁ ବୁଢ଼ି ଲୋକ ତାଙ୍କ ପାଇଁ ସୁବିଧା କରିଚନ୍ତି ଗମେଣ୍ଟେ ଯୋଉର। ହାଣ୍ଡିକ୍ୟାପ୍ ଲୋକ ସିନିୟର ଲୋକ ତାଙ୍କ ପାଇଁକି ମୋତେ କୋଉଠି ବା ବ୍ୟବସ୍ଥା କରିଚନ୍ତି ଅବଶ୍ୟ ମୁଁ ଜାଣିନି ହେଲେ କିନ୍ତୁ କରିଚନ୍ତି। ସେମାନଙ୍କ ପାଇଁ ବ୍ୟବସ୍ଥା ବି କରିଛନ୍ତି ସେମାନେ ଯେମିତି ଭଲରେ ଦର୍ଶନ କରିପାରିବେ। ବ୍ୟବସ୍ଥା ବି କରିଚନ୍ତି।
ମୁଁ ବି ତ ସେଇଟା ଜାଣିନି କିନ୍ତୁ ତା ଭିତରକୁ ନେଇକି ଗଲାଠୁ ଆଉ ଗୋଟେ ଜାଣିଚି ମୁଁ ମାନେ ଭିଆଇପି ଲୋକମାନେ ଯାଆନ୍ତି ଯୋଉ ପଟେ ସେ ପଟଟା ଜାଣିଚି କିନ୍ତୁ ଏମିତି ସେମାନଙ୍କ ଯେ ସେଇ ବାଟେ ଯାଆନ୍ତି କି ଅନ୍ୟ ବାଟେ ଯାନ୍ତିକି ମୁଁ ଜାଣିନି କିନ୍ତୁ
ଜାଣିନାହାନ୍ତି ହଁ ହଁ ସେଇଟା ଭଲ ହେଲେ ସିନିୟର ଲୋକମାନଙ୍କୁ ଆରାମରେ ଟିକେ ଦେଖ୍ ଦେଖିକିରି ଛାଡ଼ୁଚନ୍ତି ସେ ସୁବିଧା କରିଚନ୍ତି ହେଲେ ସେଇ ସବୁ ବୁଢ଼ାବୁଢ଼ୀମାନେ ବି ଯାଇପାରୁଚନ୍ତି ପଙ୍ଗୁ ଇଏ ସବୁ ଠାକୁର ଦର୍ଶନ କରିବା ପାଇଁ ସେ ସୁବିଧା ବି କରିଚନ୍ତି ହେଟା ଭଲକିରି ଡିଟ୍ କେମିନ୍ତି ବୁଝିବାର ଅଛି ଭିତରେ ବୁଝିଲେ ସେମାନେ ମୋତେ ତାର ଗୋଟେ ସର୍ଟ ବାଟ କରିଚନ୍ତି, ଠାକୁର ଯେମତି ହାଣ୍ଡିକ୍ୟାପ ଏଜେଡେ ବୋହୁତୁ ଏଜେଡେ ଲୋକ। ଦର୍ଶନ କରିପାରୁଚନ୍ତି କରିପାରୁଚନ୍ତି ସେଠ ସେଇଟା ବୁଝିବା ଦରକାର ଆମେ ତ ଜାଣିନୁ ଅବଶ୍ୟ ବୁଝିବା ଦରକାର କରୁଚନ୍ତି।
କିନ୍ତୁ ସେଇଟା ବି ବୋଉତ ତାହଲେ ଭଲ ବ୍ୟବସ୍ଥା ସେଇଟା ହେଇଚି।
ହୁଁ ହୁଁ ଏତେ ଜନସମାଗମରେ ଏଇସବୁ ଜିନିଷ ହଁ ସେଇଟା ବ୍ୟବସ୍ଥା ଭଲ ବ୍ୟବସ୍ଥା ହଁ। ଲୋକ ହଁ ହଁ ହୁଁ।
ଆଉ କିଏ କୁଆଡେ ଯାଉ କି ନ ଯାଉ ସମସ୍ତଙ୍କ ମନରେ
ହୁଁ।
ମାନେ ଯୋଉମାନେ ବୟସ୍କର ଲୋକ ହୁଅନ୍ତୁ ବା ଯିଏ ବି ହୁଅନ୍ତୁ ଆମେ କମ ବୟସ୍କର ଲୋକ ହୁଅନ୍ତୁ ବୟସ୍କ ଲୋକ ହୁଅ ସମସ୍ତଙ୍କ ମନେରେ ଥାଏ ମୁଁ ଟିକେ ଦର୍ଶନ କରିବି ଜଗା ଦର୍ଶନ କରିବି।
ହଁ। ଜଗା ଦର୍ଶନ କରିବି, ହେଲେ କଣ ହବ। କେତେବେଳେ ଫାଳେ ଠାକୁରଙ୍କର ଆଖି ଦେଖାାଯାଉଚି ହଁ।
ମୁଁ କହିଲି ମ୍ୟାଡ଼ାାମ ଆପଣ କିଛି ଜାଣିଛନ୍ତି ଏମିତି ମାନେ ରଥଯାତ୍ରା ହୁଏ ଆଉ ଏମିତି ସୁନାର ବେଶ ହୁଏ ସେମିତି ଆଉ କଣ କଣ ହୁଏ ଆପଣ ଏ ବିଷୟରେ କିଛି ଜାଣିଛନ୍ତି?
ହଁ ସେଇଟା ଏବେ ସିନା ଦେବସ୍ନାନ ପୂର୍ଣ୍ଣିମା ପା ଠାକୁର ଯୋଉ ଆସିବେ ଏଠି। ସ୍ନାନ ମଣ୍ଡପକୁ ଆସିବେ ଠାକୁର ଆଉ ଶହେ ଆଠେ କଳସ ଠାକୁରଙ୍କ ଦେହରେ ସୁନା କଳସରେ ତାଙ୍କର ପାଣି ଢଳା ହେବ। ଏଇଟା ଏଇ ଅଣତିରିଶି ତାରିଖ ସେଇଟା ଟିଭିରେ ଡାଇରେକ୍ଟ ଟେଲିକାଷ୍ଟ ହେଉଚି ଆପଣ ବି ଦେଖିପାରିବେ ସେଇଟା କୁ। ଏଟା ଦେବସ୍ନା ଆ ତାପରେ ଠାକୁରଙ୍କର ସେଇଟା। ହଁ ଦେବସ୍ନାନ ପୂର୍ଣିମା ହବ। ତାପରେ ଅଣସର ଘରେ ରହିବେ ଆଉ। ଚଉଦ ଦିନି ରୁହନ୍ତି ଆଉ।
ହଁ ମୁଁ କହିଲି ମ୍ୟାଡାମ ଚଉଦ ଦିନି ପରେ ମାନେ ଯୋଉ ଆସନ୍ତି ଠାକୁ ପ୍ରୋର କୋଉଠି?
ଆସନ୍ତି ତାପରେ ସେ ବୋ ଯାଆନ୍ତି ରତ୍ନସିଂହାସନ ଯାଆନ୍ତି। ସେଠି ତାଙ୍କର ଭେଷ ହୁଅନ୍ତି ଭେଷ ହେଲା ପରେ ତା ପରଦିନ ବାହାରନ୍ତି ଆଉ ରଥ। ଏଠିକି ଆଉ ହେଟା ହୋଉଚି ମାଉସୀ ମା ମନ୍ଦିର ରଥ ଟଣା ହୁଏ।
ଆଜ୍ଞା ସେ ପୋଡ ପିଠା ଖାଇବା ପାଇଁ ଇଚଛା ହୁଏନା ଠାକୁରଙ୍କର ଜର ଛାଡିଗଲେ ତ ହଁ ସେ ସୋଇ ନା ଆମ ଆଜ୍ଞା ଆମର ଆମର ଆଜ୍ଞା ମୁଁ ଆମର ଟିକେ ମାନେ କଣ କହିଲେ ଏଇଥିରେ ଆମେ ଟିକେ ପ୍ରଶ୍ନ କରିପାରିବୁ ଆ ଯୋଉ ସେଟା ଆମେ ଜାଣୁ କି ନ ଜାଣୁ ସେଇଟା ଟିକେ ଆମେ ପ୍ରଶ୍ନ ପାଇଁ ପଚାରି ପାରିବୁ। ତ ସେ ତାପରେ ତାଙ୍କର ଇଚ୍ଛା ହୁଏ ନା ଭଗବାନଙ୍କର ସେ ସେଥିପାଇଁ ବୋଧେ ଏଇ ମାନେ ଏଇ ବର୍ଷ ମାନେ ଏଇ ମାସରେ ବୋଧେ ସମସ୍ତଙ୍କର ପୋଡ ପିଠା ଖାଇବାକୁ ଇ
ପୋଡ଼ପିଠା କା ଖାଇବାକୁ ଇଚ୍ଛା ହୁଏ ସେଇଟା ପ୍ର ଥମରୁ ଲୋକମାନେ ଖାଇଲେ ରଜ ବେଳୁ ତାପରେ ଠାକୁର ଖାଇବେ ଆଉ। ହାଁ ପହିଲି ରଜରେ ପୋଡ଼ପିଠା ପୋଡ଼ପିଠାଟା ଯେମିତି ଗୋଟେ ହଁ। ଉଁ ପୋଡ଼ ପିଠା ମାସ ଯା କହିଲ ହଁ ହଁ। ହଉ ହଉ ହଉ ହଉ।
ଯ ହଁ ହଉ ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା ଆଜ୍ଞା।
ଆଁ ଲେ ହଁ ଧନ୍ୟବାଦ ହଁ।